ହଁ।
ହଁ କୁହନ୍ତୁ ମ୍ୟାଡ଼ାମ କଣ କରୁଛନ୍ତି?
ମୁଁ ଝିଅ ଟା ଉଠିଲା ତ ବସିଥିଲି ଆଉ ତାକୁ ଧରିକି ଆଉ।
ଆଚ୍ଛା।
ଆଉ ଆପଣ କଣ କରୁଛନ୍ତି?
ନାଇଁ ବାହାରେ ବସିଥିଲି ବାଲକନି ଉପରେ ଆଉ ପବନ ଦଉଥିଲା ଟିକେ ତ ବସି ବାହାରେ, ବର୍ଷା ବି ହଉଥିଲା
ହଁ। ବର୍ଷା ହଉଛି କି ଆପଣଙ୍କ ଆଡେ?
ନାଇଁ ନାଇଁ ବର୍ଷା ଆଜି ହଉନି ସକାଳୁ ହଉଥିଲା ମାନେ ରାତିରୁ ହଉଥିଲା ସକାଳ ଅ ବାରଟା ଗୋଟେ ରେ ବନ୍ଦ ହେଲା।
ହୁଁ ହୁଁ। ଏଇ ଯୋଉ କାଲି ରାତିରେ ବର୍ଷା ହଉଛି?
ହଁ ହଁ କାଲି ରାତିରୁ ବର୍ଷା ହଉଥିଲା।
ହୁଁ ଲାଇନ ଅଛି?
ହଁ କରେଣ୍ଟ ଅଛି।
ହୁଁ ହୁ। ଆଉ ଯୋଉ ଆପଣଙ୍କ ଆଡେ ଉଁ ଉଁ କଣ?
କରେଜ ନାହି ବଧେ?
ନା ମ ଏଇ ଗାଁ ରେ ବହୁତ କରେଣ୍ଟ ଯୋଉ ଲାଇନ ଅସୁବିଧା ପ୍ରୋବ୍ଲେମ ବହୁତ। ଲାଇନ ର ବହୁତ ପ୍ରୋବ୍ଲେମ ଟିକେ ମାନେ କେ ପ ପବନ ହେଇନଥିବ ଫୁଟକିନା ଲାଇନ୍ ଟା କଟିଯିବ ଅଁ କେତ ଉଁ ଯାଇନା ଘଣ୍ଟେ ଦି ଘଣ୍ଟା ତିନି ଘଣ୍ଟା ନହେଲେ ଗୋଟେ ରାତି ହିଁ ଆସୁନି। ଆଉ କଣ? ହ୍ୟାଲୋ, ହ୍ୟାଲୋ।
ହଁ ହ୍ୟାଲୋ ଶୁଭୁଚ
ଶୁଭୁନି।
କହିଲି ମୋ ଭଏସ ଆସୁନି?
ନାଇ ନାଇଁ ଟାୱାର ନାହିଁ ବୋଧେ। ହଁ ହଁ ହଁ ଆସୁଛି।
ହଁ ଏବେ ବର୍ଷା ଲାଗି ଟିକେ ନେଟୱାର୍କ ରହୁଛି ପ୍ରୋବ୍ଲେମ।
ହୁଁ ହୁଁ କହିଲି ଏଇ ଗାଁ ରେ ଗୋଟେ ଦିନ ହିଁ ଦି ଦିନ ତିନି ଦିନ ଯାଇ ଲାଇନ ଆସୁନି ଏମିତି। ପ୍ରୋବ୍ଲେମ ହଉଛି।
ମ ମାନେ ଲୋକ ତ ପାଗଳ ହେଇଯିବେ।
ପାଗଳ ହେଇଯିବେ କି ବି, ହୁଁ ହୁଁ ହୁଁ। ତା ଲାଇନ ଗରମ ହୁଁ ଗରମ ଗରମ ହବା ଅପେକ୍ଷା ଏତେ ମଶା କୁହନି।
ମଶା ତ ବହୁତ, ବର୍ଷା ଦିନେ ତ ମଶା ପ୍ରବଳ ଏ ଏଠି ବି ସେମିତି ମଶା ହଉଛନ୍ତି କିନ୍ତୁ ଲାଇନ ଟା ରହୁଛି ନା ତ ବସି ହଉଛି।
ହୁଁ ଛୁଆକୁ ବିଞ୍ଚି ବିଞ୍ଚି ବିଞ୍ଚି ବିଞ୍ଚି ହାତ କାଟୁଛି ଆଗ।
ହଁ କରେଣ୍ଟ ହଉଚି, ଛୋଟ ଛୋଟ ଛୁଆ ତ ବେଶୀ ଛି ଛିଡି ହେକି କାନ୍ଦିବେ, ମାନେ ତଳକୁ ହିଁ ଓହ୍ଲେଇବେନି ଖାଲି ପାଖରେ କହି ମତେ କାଖେଇକି ବୁଲ, ହଁ ଛୁଆଙ୍କୁ ଆଉ କଣ ବଡ? ମାନେ ତ ଯୋଆଡେ ହେଲେ ବାହାରେ ବସି ପଡିବେ, ବାରି ଆଡେ କି ଛାତ ଉପରେ। ଛୁଆଙ୍କୁ ନେଇକି କୁଆଡେ ଯିବ? ଛୋଟ ଛୁଆଙ୍କୁ।
ତ ସିନା ନେଇକିନା ପଳେଇବା ବୁଲା ବୁଲି କରିବେ। ଏଇ ଯୋଉ ରାତିରେ ଶୋଇଲା ବେଳକୁ ଯୋଉ ଗରମ ହଉଛି, ଯୋଉ ମଶା କୁହନି?
ହଁ ବହୁତ ମଶାଏ।
ଚିଡ଼ା ଚିଡି ଚିଡା ଲାଗିବ ଆଗ।
ହଁ ଛୁଆ ତା ସାଙ୍ଗରେ ଯୋଉ କାନ୍ଦନ୍ତି, ବେଶୀ ବିରକ୍ତି ଲାଗେ। ମାନେ ତମେ ତ ଯାହା ଗରମକୁ ବିରକ୍ତି ଲାଗୁଛି ମଶା ତା ସାଙ୍ଗରେ ଛୁଆ ଙ୍କେ ଙ୍କେ, ବେଶୀ ମାନେ ଚିଡ ଚିଡା ଲାଗୁଛି।
ଆଉ ଆପଣ
ରାତିରୁ କଟି ଯାଇଥିଲା କରେଣ୍ଟ କଟି ଯାଇଥିଲା, ସକାଳୁ ପଳେଇ ଆସି
ହେଁ ହେଁ ହେଁ, ଆଉ କଣ ଏଇନା କରୁଛନ୍ତି?
ନାଇଁ ଏବେ ତ କିଛି କରୁନି, ବସିଛି, ତାପରେ ଏବେ ଛୁଆଙ୍କ ପାଇଁ କଣ ଖାଇବା ବନେଇବି, ଛୁଆ ଖାଇବେ।
ହେଁ ହେଁ ହେଁ ହେଁ, ଏଇଟା ତ ସବୁ ଦିନିଆ କାମ ଆଉ କଣ ଛୁଆ ହୁଁ ହୁଁ ହୁଁ ହୁଁ।
ତାପରୁ ରାତିର ଡିନର ପାଇଁ ରୋଷେଇ ହବ।
ହୁଁ ସେଇଥିରେ ସ୍କୁଲ, ତାପରେ କଣ
ଘରେ ଟିକେ ଛୁଆଙ୍କୁ ପାଠ ପଢା, ତାଙ୍କୁ ଟିକେ
ସେମିତି ଟିଉସନ ଯାଉନାହାନ୍ତି, ଟିଉସନ ଯାଉନାହାନ୍ତି ପି ଛୁଆ।
ଛୁଆ ସ୍କୁଲ ଯାଇନି ପୁଅ, ପୁଅ ସ୍କୁଲ ଯାଇନି, ଆଡମିସନ ହେଇନି ଏବେ ଏ ବର୍ଷ କରିବୁ।
କରିବେ?
ହଁ ତା କୁ ସାଢେ ତିନି ବର୍ଷ ହେଇଛି।
ହଁ ଆମ ଝିଅ ସାଙ୍ଗରେ ତାହେଲେ।
ହଁ ଆଡମିସନ କରିଦେଇଥାନ୍ତୁ, ଗାଁ ରେ ଥିଲେ କରିଦେଇଥାନ୍ତୁ, ଆମେ ପଳେଇ ଆସିଲୁ ତ ଆମ ଜାଗା ଉପରକୁ।
ହୁଁ ହୁଁ।
ଅ ତ ଏଠି ଟିକେ ତାକୁ ଛୁଆ ଟା ନା, ଟିକେ ସେଟେଲ ନହେଲା ପର୍ଯ୍ୟନ୍ତ ତା ମାଇଣ୍ଡଟା ଫ୍ରି ରହିବନି।
ହଁ ହଁ ହଁ ହଁ ହଁ।
ଟାଇମ୍ ଦେଇଛୁ ଆଉ, ସିଏ ଟିକେ ସେଟଲ ହେଇଗଲା ପରେ ପରିବେଶରେ ତାପରେ ଆଡମିସନ କରିଦବୁ।
ଆଉ କଣ?
ଆଉ କଣ ଏଇ ବ ତ
ପବନ ଦଉଛି ବାହାରେ ତ ବସିଛି ଆଉ, ସବୁବେଳେ ଏଇ ଭିତରେ ରହି ରହି, ଏସି ରେ ରହି ରହି ମୁଣ୍ଡ ଖରାପ ହେଇଯାଉଛି। ଏତେ ଗରମ କୁ, ଆଜି ଟିକେ ବର୍ଷା ହଉଛି ଯେ ଭଲ ଲାଗୁଚି।
ଏସି ରେ, ଏସି ରେ ଏତେ ସମୟ ରହୁଛ ତମ ମୁଣ୍ଡ କଣ ହଉନି, ଦେହ ହାତ ପୀଡା ହଉନି?
ନା ନା ଏଠି ତେୟାଳିଶ ଡିଗ୍ରୀ ଟେମ୍ପରେଚର ରହୁଛି।
କଣ ଝାରସୁଗୁଡ଼ା କି?
ନାଇଁ ଅନୁଗୁଳ।
ହୁଁ ହୁଁ। ଓହୋ। ଆ ଆମେମାନେ ହଁ ଆମେମାନେ ଆସିନୁ ମୁଁ ଏସିରେ ରହିପାରିବିନି ବେଶୀ ଟାଇମ।
ହଁ ଜନେଇ ରହିପାରନ୍ତିନି ଜଣେ ଜଣେ ଆମ ଯାହା ଜଣେ ସିଏ ବି ସେମତି ବେଶୀ ଟାଇମ ରହିପାରିବେନି।
ମୋର ମୁଣ୍ଡ କଣ ହବ ମୁଁ ଅଧାରୁ ବନ୍ଦ କରିଦେବି।
ହଁ।
ଆଉ କଣ ଯୋଉ ଆଜି କଣ ରୋଷେଇ ହେଇଥିଲା?
ରୋଷେଇ ହେଇଥିଲା ପୋଇ ଭାଜିଥିଲି। ଶାଗ ଯୋଉ ପୋଇଶାଗ ଆଉ ଡାଲି ତା ସାଙ୍ଗେରେ ମତେ ଭଲ ଲାଗେ ଯୋଉ ପୁରୁଣି ମୁଣ୍ଡି ଶାଗ ଯୋଉ ପୁରୁଣା ଶାଗ ଜାଣିଛନ୍ତି ହଁ ତାକୁ ଯୋଉ ବେଶ ବେସର ଦେଇକି ରାନ୍ଧନ୍ତି ପକେଇକି ସବୁ ପରିବା ଦେଇକି।
ଏରା ତ ମାର୍କେଟ ରୁ କିଣୁଥିବ ସେଇଠି ଅନୁଗୁଳରେ କୋଉ ମିଳୁଥିବ କୋଉ ବାରି ଅଛି ସେଠୀ।
ନାଇଁ ନାଇଁ କିଣିକି ମାନେ ଏଇଠିକି ଆମ ସାଇଟ୍ ରେ ଯୋଉ କଲୋନୀ କି ବିକା ଆସୁଛି ତ।
ହଁ ହଁ ଭଲ।
ଖିଥିଲୁ ଶାଗ ଆଉ। ଏଇ ସକାଳୁ ସକାଳୁ ବର୍ଷ ର୍ଷା ରେ ପୁରା ଓଦା ହେଇକି ଧରିକି ଆସିଥିଲେ କହିଲେ ଆଉ ଦେଇଥିଲି ଆଉ ନ ଆଣିଥିଲେ ନଷ୍ଟ ହବ। ମୁଁ କହିଲି ହଁ ଭଲ କରିଛ ଆଣିଛ ଆଜି ତ ମଙ୍ଗଳବାରେ।
ଆଉ କଣ?
ଆଉ ଇ ତାକୁ ସେ କରିଦେଇଥିଲି। ରାତିରେ ଏଇନୁ ରୁଟି ହବ। ଆଉ ଯୋଉ ବଡ଼ ସୋଲା ବତୁୁରେଇ ଦେଇଥିଲି ତାକୁ ତରକାରୀ।
ହୁଁ ହୁଁ ହୁଁ! ହେଇବା କଣ ମଙ୍ଗଳବାରେ ପାଳନ କରୁଛନ୍ତି?
ହଁ ମୁଁ ମଙ୍ଗଳବାରେ ଆଇଁଷ ଖାଏନି।
ମଙ୍ଗଳବାର କରୁଛନ୍ତି?
ମୁଁ ଓଷା କରେନି କିନ୍ତୁ, ମୁଁ ମଙ୍ଗଳବାର ଆଇଁଷ ଖାଇନି।
ଆଉ ଶନିବାର ବି ଖାଉନଥିବେ?
ନାଇଁ ଶନିବାର, ମଙ୍ଗଳବାର ମୁଁ ଖାଏନି। ମୁଁ ଓଷା କରିନି, କିନ୍ତୁ ଖାଇନି କଣ କହିଲେ?
ସୋମବାର?
ନାଇଁ ସୋମ, ମଙ୍ଗଳ ଆଉ ଗୁରୁ, ଶନି ମୁ ଏଇ ତିନିଟା ବରରେ ଖାଏନି। ମାନେ ଏ ଚାରିଟା ବାର ର ବିବାରଟା ବି ଏବେ ମୋ ଭାଇ ବି ମତେ ଫୋନ କରିକି କହୁଥିଲା। ଆଉ ଝିଅ ତୁ ରବିବାରଟା ବି ଛାଡ଼ିଦେ। ମୁଁ ବହୁତ ଜାଗାରେ ଶୁଣିଥିଲି ରବିବାର ଟାରେ ମାନେ ଖାଆନ୍ତିନି ଆଇଁସ ମୁଁ କହିଲି
ହଁ ସେଇଟା ତ ଆମ ଆଡ଼େ ଅଧିକାଂଶ ରବିବାରେ ବି ଖାଉନାହାନ୍ତି।
ହଁ ମୋ ମାମା ବି ଖାଏନି। ତ, ମତେ କହିଲା ତୁ ବି ଆଉ ଖାଆନି ରବିବାରଟା ରେ ଆଉ ଛାଡ଼ିଦେ। ପୁଅ ପାଇଁ ନା ଛାଡ଼ିଦେ ମୁଁ କହିଲି ହଁ ଆଗକୁ ଛାଡ଼ିବି ଆଉ।
ହଁ ହଁ ହଁ! ହେଟା ବି ଠିକ୍ କଥା। ଆଉ କଣ ତମ ଆଡ଼େ କଣ? ପ୍ଲେସ୍ ଅଛି ଭଲ ବୁଲିବା?
ମୁଁ ତ ଏବେ ତ ନୂଆ ଆସିଛୁ। ତ ଆମ ବାପ ଘର ଆଡ଼େ ଅଛି ବୁଲିବା ପାଇଁ।
ହଁ ହଁ କଣ କଣ ଅଛି ମନ୍ଦିର?
ମନ୍ଦିର ହଁ ଗାଁରେ ତ ସବୁ ମନ୍ଦିର ଅଛି କିନ୍ତୁ ଭଟାରିକା ଅଛି।
ହୁଁ ହୁଁ।
ମନ୍ଦିର ଅଛି ଧବଳେଶ୍ୱର।
ହୁଁ ହୁଁ ହୁଁ ହଁ ହଁ ହଁ!
ହ୍ରଦ ସେଠୀ ଗୋଟେ ୱାଟର ପାର୍କ ପାର୍କ ବି ହେଇଛି ଗୋଟେ ପିକନିକ୍ ସ୍ପଟ୍
ହୁଁ! ଆ ଆଉ କଣ?
ଆମ ଏପଟେ ପଟେ ଶାଶୁଘର ପଟେ ତ ଏଠି କପିଳାସ ଆଉ ଯୋରନ୍ଦା ମଠ
ହଁ। ଆଉ ରଜ କେମିତି କଣ ପାଳନ କଲେ ରଜରେ
ରଜ ରଜରେ ଆମ ଗାଁରେ ଥିଲି।
ଓହୋ ଘରେ?
ମାନେ ବାପା ଘରେ ଥିଲି ହଁ। ମୁଁ ଆଉ ଶାଶୁ ଘରେ ସବୁବେଳେ ରହୁ ଆମେ ତିନି ଯାଆ ମିଶିକି ଶାଢୀ ପାଢୀ ପିନ୍ଧିକି ଫଟୋ ଉଠେଇକି ମାନେ ସବୁ ନିଜ ନିଜ ଭିତରେ କୁଆଡେ ତ ଯାାଉନି। କାହିଁକ ନା ଛୋଟ ଛୁଆକୁ ନେଇକି ଆଉ ତ କୁଆଡେ ଯାଇହବନି ଯଦି ମନ୍ଦିର ଫନ୍ଦିର ଟିକେ ଯିବୁ। କି ନହେଲେ ପାଖ ଆଖରେ କୋଉଠି ଥିବ କଣ ଖାଇବାକୁ ବାହାରେ ଯାଇକି କିଣିକି।
ହୁଁ।
ବୁଲିକି ଆସିକି ଯାଇକି ଖାଇବୁ ନହେଲେ ଏମିତି ଖୁସିରେ ବିି ବେଳେ ବଳେ ଯାଉ ହାରି ବୁଲିବା ପାଇଁ। ତ ଏଥରକ ମୋ ଦେହ ଭଲ ନଥିଲା ତ ତ ମୁଁ ବାପା ଘରକୁ ପଳେଇଥିଲି।
ଯେତେ ଯାହା ହେଲେ ବାପଘର ମଜା ଟା ଭଲ ସବୁଠୁ ନା କଥାରେ ଅଛି ବାପ ଘର ବାପ ନା ଆଉ।
ହେଁ ହେଁ ହେଁ ହଁ ଯାହା କହିଲେ ଆଉ ଶା ଶାଶୁ ଘରେ ଯାହା ବି ହେଲେ ତ କିଛି ନା କିଛି କରିବାକୁ ପଡିବ ଘର ସମସ୍ତେ ଅଛନ୍ତି ଯେହେତୁ ଖାଇବେ ରୋଷେଇ ତ କରିବାକୁ ପଡିବ ବାପା ଘରେ ଆଉ ସେଇଟା ହବନି।
ନା ନା।
ସେ ମାନେ କହିବେ ନାଇ ନାଇ ରଜରେ ତମେ କରନି ବସ ହୁଁ
ହଁ ହୁ ଯେତେ ଦେହ ଖରାପ୍ ହେଇଥିଲେ ବି ଯେତେବେଳେ ଦେହ ଖରାପ୍ ହେଇଥିଲେ ବି ଶାଶୁ ଘରେ କରିବା ପାଇଁ ପଡିବ।
ପଢିବ ହେଟା ତ ସ୍ୱଭାବିକ କଥା।
ହୁଁ।
ଏଠି କେ ମୁଁ ତ ଗାଁରେ ଥିଲି ତ ବା ଆମେ ସବୁ ଘରେ ମାନେ ମୋ ଭାଇ ମୋ ସବୁ ଦାଦା ବଡଙ୍କ ଛୁଆ ମାନେ ସବୁ। ମୁଁ ଯାଇଥିଲି ବୋଲି ମାନେ ବହୁତ ମାନେ ସାତ ବର୍ଷ ପରେ ଯାଇଥିଲି ତ। ସିଏ କହିଲା ଆଉ ଦିଦି ତୁ ଏତେ ବର୍ଷ ପରେ ଆସିଛୁ ରଜ ଦା ଫାଷ୍ଟ ରଜ ଟା ରବିବାରେ ପଡିଥିଲା ତ ତୁ ତ ତୁ ଦବୁ ସବୁ ଖାଇବାକୁ ମୁଁ କହିଲି ହଉଛି ଯିଏ ଯାହା ଖାଇବ ସବୁ ମୁଁ ଦେବି ତମକୁ।
ହୁଁ ଯାହା ହଉ ଭଲ।
ମୁଁ କୋଉ ବର୍ଷ ରଜକୁ ଯାଇନି ମାନେ ଆଫ୍ଟର ମ୍ୟାରେଜ ମୁଁ ରଜ ରେ ଆମ ଘରକୁ ଯାଇନି। ଅ ହଁ ହଁ ତ ଏଥରକ ଫାର୍ଷ୍ଟ କିଆଁ ରଜରେ ଗଲି ମୋ ମ୍ୟାରେଜ ପରେ ତ ସମସ୍ତେ ଗଲେ ନାଇଁ ନାଇ ତମେ ଆଜି ମୋ ଖୁଡି ମାନେ ବି କହିଲେ ତମେ ଦବ ମାନେ ସମସ୍ ତମେ ଦବ ମାନେ ସମସ୍ତେ ଖାଇବେ। ମୁଁ କହିଲି ହଉ ଜେତ ଯିଏ ଖାଇବେ। ରଜରେ ତ ସବୁ ଆଜିକାଲି ଆଉ ପିଠା ହେରିକା ଖାଉଛନ୍ତି ପୋଡପିଠା ଏକା। ସେତେବେଳେ ଆମେ ଖାଉ ଆଈ ଘରେ ଯେ ଆମେ ମାମୁଁ ଘରକୁ ଯାଇକି ଖାଉ ପୋଡ ପିଠା। ଏବେ ତ ଆଉ ନାହିଁ ଏବେ ତ ସମସ୍ତେ ସବୁ ଆଇଁଷ କରିଦଉଛନ୍ତି ମଟନ ଚି ଚିକେନ କରିଦେଇକି ବରା କରିଦଉଛନ୍ତି ନହେଲେ ଇଟିଲି ନହେଲେ ମୁଆଁ ପିଠା। ଆଉ ସେଇ ପୋଡପିଠା ହେରା କିଏ ଖାଉଛନ୍ତି ନହେଲେ ଚକୁଳି। ମୋର ବରା ପସନ୍ଦ ବୋଲି ତ ମୋ ମାମା ବରା କରିଥିଲା।
ଆଉ ତମର କଣ ପସନ୍ଦ ଖାଇବା?
ମାନେ ପିଠା ଉପରେ ମୁଁ ସେମିତି କିଛି ନାହିଁ ମାନେ ମୁଁ ବିନା ପୁର ଦିଆ ସବୁ ଖାଇବି।
ହଁ ହଁ ଆଉ। ହିଁ ତାହଲେ ସୁଜି କାକରାରା ବି ସେମିତି ଖାଉନଥିବୁ?
ମୁଁ ଖାଲି କାକେରା ଖାଏ ହଁ ମୁଁ ବିନା ପୁରରେ ଖାଏ ଖାଲି। ମଣ୍ଡା ପିଠା ତ ମୁଁ ବିଲକୁଲ ବି ଖାଏନି।
ଅଁହଁ ଆଉ କଣ ତାହେଲେ ପିଠା କରିକି ଶିଖିଚନ୍ତି ଯେ?
ମୁଁ ସ ମାନେ ସିଝା ପିଠା ସବୁ ଶିକିଚି ପକୁଡି ଭଲ ପକୁଡି ମୁଁ ବନାଏ ମୁଁ ଆମ ଶାଶୁଘର କୁହନ୍ତି ମମି କୁହନ୍ତି ତା ହାତ ପକୁଡି କେହି ବି କରିପାରିବେନି।
ହୁଁ କଣ କଣ ପକାନ୍ତି? କଣ ପକାନ୍ତି କି ସେଥିରେ ଏତେ ଟେଷ୍ଟ ଲାଗେ?
ନାଇଁ ପକାଏନି ତ କିଛି ନାଇଁ ମୁଁ ତ କରେ ବ ସମସ୍ତିଙ୍କି ଭଲ ଲାଗେ।
ଏଇଟା ଜଣେ ଅ ନା ନା ଏଇଟା ଜଣେ ହଁ ହଁ ଜଣଙ୍କର ହାତ ହିଁ ଭଲ ଯେ
ମମି କହିବେ ମମି କହିବେ ମୋର ଖାଲି ତୁ ପିଆଜ ପକୁଡି କରିଦୋବୁ ମାନେ ଖାଲି ପିଆଜ ପକେଇକି ବାପା କହିବେ ନାଇଁ ନାଇଁ ପିଆଜ ନୁହଁ ତା ସାଙ୍ଗରେ ବନ୍ଧାକୋବି ଟିକେ ପକେଇଦୋବୁ ଆଳୁ ଟିକେ ପକେଇଦୋବୁ। ସିଏ ଗୋଟେ ଟାଇପର କହିବେ ନାଇମ ସବୁ ଯାଆମାନେ କହିବେ ତମେ ଯାହା କରିବ ଆମେ ସବୁ ଖାଇଦୋବୁ।
ହଁ ହଁ ତମେ ସାନ?
ନାଇ ନାଇ ମୁଁ ବଡ।
ଓହୋ ବଡ ତମ ତଳେ ଆହୁରି ଦି ଜଣ ଅଛନ୍ତି।
ଏଅଁ। ହଁ ସିଏ କହିବେ ଅପା ତମେ ଯାହା କରିବ ଆମେ ଖାଇଦବୁ ଆମ ସାନ ଦିଅର ଆସିଲା ମାନେ ତାଙ୍କର ଫର୍ମାଇଶ୍ ଆସିବ ଭାଉଜ ତମେ ବିରିୟାନୀ କରିବ।
ଆଉ ଯେ ତ ଫାଷ୍ଟଫୁଡ ସବୁ ଶିଖିଚନ୍ତି?
ହଁ ଫାଷ୍ଟଫୁଡ ଉପରେ ବି ସବୁ ଶିଖିଚି।
ଅହଁ ଫାଷ୍ଟଫୁଡ ଖାଇବାକୁ ଇଚ୍ଛା ଲାଗେ?
ସବୁ ବନେଇ ଦିଏ କଣ କହିଲେ?
ଫାଷ୍ଟଫୁଡ ଖାଇବାକୁ ଇଚ୍ଛା ହୁଏ?
ଘରେ ଆମେ ବନେଇକି ଖାଉ ବାହାରେ ତ ଏତେ ହେତେ ନୁହେଁ କିନ୍ତୁ ଘରେ ଅଲ୍ ଅଳ୍ପ ତେଲରେ ଅଳ୍ପ ମସଲାରେ ବନୋଉ। ମୁଁ ଚିକେନ ପକଡା ବି ବନେଇଦିଏ, ରୋଲ ବି ବନେଇ ଦିଏ। ଚିଲି ଚିକେନ ବି ବନେଇଦିଏ, ପନିର ପକଡ଼ା ବି ବନେଇ ଦିଏ।
ଓହୋ ଯାହା ହେଉ ସବୁ ତ ବନେଇ ଶିଖିଛନ୍ତି ଆ। ଆଉ କୋଉ ସବୁଠୁ ଭଲ କଣ ବନାନ୍ତି?
ବିରିୟାନୀ ମୋ ଦିଅର କୁହନ୍ତି ତମେ ଭାଉଜ ନନଭେଜ ଉପରେ ବୋହୁତ ଭଲ ବନାଅ ମଟନ, ଚିକେ ଟିକେ ଭଲ ବନାଉ।
ଓହୋ ଯାହା ହୁଁ ଦିଅରମାନଙ୍କୁ ଭଲ ଲାଗେ ସମ ତମ ଖାଇବା ଆଉ।
ଆମ ପାପା ବି କୁହନ୍ତି କହିବେ ସିଏ ଯାହାବି ତରକାରୀ କରୁ ସାଧା ଓପରେ କରୁ ଆଇଁଷ ଓପରେ କରୁ କି ବିନା ପିଆଜ ରସୁଣରେ ବି କରୁ ତା ତରକାରୀଟା ଟେଷ୍ଟ ଲାଗୁଚି ତମେମାନେ କେମିତି କରୁଚ ଯେ ଭଲ ଲାଗୁ ନି ମୁଁ କହିଲି ସିଏ ସେୟା କରୁଛନ୍ତି କିନ୍ତୁ ନା ମାନେ ଜଣଙ୍କ ମନରେ ଯାହା ଥିବ ମାନେ
ହୁଁ ହୁଁ ହଁ ହୁଁ ହଁ ହଁ। ତମୁକୁ ଏମିତି କୁହନ୍ତି ବୋଲି ସେମାନେ ଚିଡନ୍ତିନି।
ନା ନାଇ କିଛି କୁହନ୍ତିନି ସେମାନେ କହିବେ ତମକୁ କହୁଛନ୍ତି ତମେ କର। ଆମେ ଖାଲି ରହିଲୁ ହେଲପ୍ କରିବାକୁ ସାହାଯ୍ୟ ମାନେ କାଟିକି ଦବା ପାଇଁ। ସିଏ ବି କିଛି ଛିଡନ୍ତିନି ସିଏ ବି ସବୁ କାଟ୍ ମତେ ସାଇଜରେ ପାଖେରେ ସବୁ ଯୋଗା ମାନେ ସଜେଇକି ଦେଇ ଦିଅନ୍ତି ମୁଁ ବନାଏ। ନାଇଁ ନାଇଁ ଆମେ କେହି ଜବ୍ କରୁନି ଘରେ ସେ ହଁ ସେ ଜବ୍ କରୁଚନ୍ତି ମମି, ପାପା।